ହଁ ହ୍ୟାଲୋ କୁହନ୍ତୁ।
କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି କଣ କରୁଥିଲି ଏବେ?
ଏବେ ତ ଏଇଠି ବୁଲୁଛି ଆଉ କଣ କରିବି ଆପଣ କଣ କରୁଛନ୍ତି?
ମୁଁ ବି ବୁଲି ବୁଲି କଥା ହଉଚି।
ଖାଇଲେଣି।
ଆଜ୍ଞା ଆପଣ?
ହଁ ଖାଇ ସାରିଲିଣି।
ଆଉ ଖରା କୋଉ ଭଳିଆ ଆପଣଙ୍କ ଆଡେ ହଉଛି।
ହଁ ଆମ ଆଡେ ତ ବହୁତ। ଖରା ହଉଛି ଆଠଟା ନଅ ସେଟା ବେଳୁ ଖରା ହେଇଯାଉଛି ବହୁତ ଜୋରରେ।
ଆଜ୍ଞା।
ଆପଣଙ୍କ ଆଡେ ବର୍ଷା ହଉଛି?
ହଁ ଦି ଦିନ ତଳେ ହେଇଥିଲା ଆଉ ହେଇନି ଏବେ ଖରା ହଉଛି ଖାଲି।
ମର ତ ବର୍ଷା ହିଁ ହଉନି ଖାଲି ଉଠଉଛି ଯାହା ଏ ଆଜି ସକାଳୁ ଦି ଦିନ ହେଲା ସକାଳୁ ବର୍ଷା ଉଠଉଛି ହେଲେ ପଳଉଛି ଆଉ ସନ୍ଧ୍ୟା ବେଳୁ ବର୍ଷା ଉଠଉଛି ଲାଇନ କଟି ଯାଉଛି ହେଲେ ବର୍ଷା ବି ହଉନି।
ହ ହଁ। ଆଉ କଣ ଖାଇଥିଲ?
ଏ ଭାତ ଖାଇଥିଲି ଆଉ।
ହୁଁ ହୁଁ। ତମୁ କୋଉ ଋତୁ ଭଲ ଲାଗେ ବର୍ଷା ନାଁ ଗ୍ରୀଷ୍ମ ନାଁ ଶୀତ?
ମତେ ସବୁ ଋତୁ ଭଲ ଲାଗେ।
କଁ ପାଇଁ?
ସବୁ ଋତୁରେ କିଛି ନାଁ କିଛି ଗୋଟେ ଅଛି ମାନେ ଖରା ଦିନେ ଖରା ହେଲେ ବି କଣ ହେଲା ମାନେ ଦିନଟା ଟିକେ ମାନେ ମତେ ଏନ୍ତିରେ ସବୁ ଋତୁ ଭଲ ଲାଗେ ବର୍ଷା ଋତୁରେ ବର୍ଷାଟା ବି ଭଲ ଲାଗେ ଶୀତ ଋତୁରେ ଶୀତ ହଉଥୁବ ଶୀତ ହେଇକି ଶୋଇକି ମୁଭିି ଦେଖିବାର ତ ତା ଗୋଟେ ଅଲଗା ମଜା। ହଁ ସେଇଥିପାଇଁ ସବୁ ଋ ତୁରା ମତେ ଏମତି ଭଲ ଲାଗେ ଆଉ।
ଆଃ ଆଉ ତମ ଆଡ଼େ ସବୁ କଣ କଣ ପର୍ବ ପାଳନ ହୁଏ?
ଆମ ଆଡ଼େ ଗଣେଶ ପୂଜା ସରସ୍ଵତୀ ପୂଜା ଦଶହରା ଆଉ ଲକ୍ଷ୍ମୀ ପୂଜା ଆଉ କାର୍ତ୍ତିକେଶ୍ଵର ପୂଜା ଦୁର୍ଗା ପୂଜା ସାବିତ୍ରୀ ଆଉ କୁଆଁର ପୁନେଇ ଆଦି ସବୁ ଓଷା ଆମ ଆଡ଼େ ହୁଏ। ସନି ଓଷା ରଜ
ଆଚ୍ଛା କୁଆଁର ପୂର୍ଣ୍ଣମା କେମିତି ପାଳନ ହୁଏ ତମ ଆଡ଼େ?
କୁଆଁର ପୂର୍ଣ୍ଣିମା ଆମେ ସବୁ ମାନେ ସକାଳୁ ଝିଅମାନେ ଉଠିକି ମାନେ ଆଞ୍ଜୁଳା ଟେକା ହୁଏ ମାନେ ଭାଉଜମାନେ ସବୁ ଝିଅମାନେ ଉଠିକି ମାନେ ଜହ୍ନ ଥିବ ସୂର୍ଯ୍ୟ ଉଦୟ ହେଇନଥିବେ ସବୁ ଝିଅମାନେ ଉ ଉଠିକି ନୂଆ ମାନେ ନୂଆ ଶାଢୀ ପିନ୍ଧିକି ସବୁ ଝିଅମାନେ ଆଞ୍ଜୁଳି ଟେକନ୍ତି ଜହ୍ନକୁ ତାପରେ ହେଠୁ ସନ୍ଧ୍ୟା ବେଳୁ ସେ ଦିନ ସବୁ ଝିଅମାନଙ୍କର ଓପାସ ଥିବ ହଁ ତାପରେ ସନ୍ଧ୍ୟା ବେଳ ଉଁ ଝିଅମାନେ ଯେତବେଳେ ଚନ୍ଦ୍ର ଆସିବ ଆନେ ଜହ୍ନ ଆସିବ ଯୁଆମାନେ ଜହ୍ନକୁ ଦେଖିକି ପୂଜା କରନ୍ତି ଭୋଗରାଗ ନେଇକି ସବୁ ଗୋଟେ ଚୋଉଁରା ଥିବ ସେଇ ଚୋଉଁରା ପାଖରେ ସବୁ ଝିଅମାନେ ନେଇକି ପୂଜା କରନ୍ତି ତା ସାତ ଦିନି ଆଗୁରୁ କଳସ ବସେଇଥିବେ ଯୋଉମାନେ ବି ପୂଜା କରିବେ। ତାପରେ ରୁ ସାତ ଦିନି ଦିନ ଜହ୍ନକୁ ଆଞ୍ଜୁଳା ଟେକାଯାଏ ତାପରେ ନେଇକି ଆମର ଗ୍ରାମ ଦେବତୀଙ୍କ ପାଖରେ ଗୋଟେ ପୋଖରୀ ଅଛି ସେ ପୋଖରୀରେ ସବୁ କଳସ ଉଭାଯାଏ ଉଭା ଯାଇକି ସେଇଠି ସବୁ ଯାଇକି ଭୋଗ କରାଯାଏ ଭୋଗ କରାଯାଏ ସେଇଠି ସବୁ ଭୋଗ ଖାଇକି ଉପାସ ଭାଙ୍ଗନ୍ତି ସବୁ ଝିଅମାନେ ଆଉ।
ଆଜ୍ଞା‌।
ଆପଣଙ୍କ ଆଡ଼େ କେନ୍ତି କରାଯାଏ କୁଆଁର ପୁର୍ଣିମା?
ଆମ ଆଡ଼େ ସେମତି କରାଯାଏ ବାକି ଆଞ୍ଜୁଳା ଯୋଉ ଟେକା ହୁଏ ତମେ କୋହୁଚ ସେଇଟା ହୁଏନି।
ଆଞ୍ଜୁଳାଟା ଇଆଡ଼େ ବି ମୁଁ ଜାଣିନଥିଲି ମାମୁଁ ଘରେ କରିବା ଦିନ ଠୁ ଆଞ୍ଜୁଳା ଟେକାଟା ମୁଁ ଯାଣିଲିଣି।
ଆଚ୍ଛା ଆମ ଆଡ଼େ ଏମତି ସକାଳୁ ପୁରା ଅଁ ଗାଧେଇ ପାଧେଇକି ଯାଇ ଠାକୁରଙ୍କ କତିରେ ଫାଷ୍ଟ ପ୍ରଣାମ କରି ଆସୁ ଉଁ ବୃନ୍ଦାବତୀ ମାଙ୍କ ପାଖରେ ତାପରେ ସନ୍ଧ୍ୟାଅଳୁ ଦିନ ସାରା କିଛି ଖାଇନଥାଉ ପାଣି ପିଇ ନଥାଉ ଏ ସନ୍ଧ୍ୟାଏଳେ ଏ ଉଁ ଚାନ୍ଦ ଆସିଲେ କଳସ ଯୋଉ ବସେଇଥିବୁ ସାତ ଦିନ କି ଗୋଟେ ମାସ କି ପନ୍ଦର ଦିନ ଏମତି ତି ମାନେ ହୁଏ ନାଁ ଯିଏ ଯେତେ ଦିନରୁ ବସିଥିବ ସେଇ ଲାଷ୍ଟ ଦିନ ନେଇକି ଏ କଳସ ମାନେ ଆମ ନଦୀକୁ ଯାଆନ୍ତି ତାକୁ ଉଭେଇକି ଚନ୍ଦ୍ରକୁ ଦେ ଖିକି ଆ ସେଇଠି ଆଞ୍ଜୁଳା ଟେକିକି ଆସନ୍ତି। ଆଁ ତାପରେ ଆସିକି ଭୋଗ କରିକି ସେଇ ଭୋଗ ହିଁ ଖାଆନ୍ତି।
ଯିଏ ଯୋଉ ଚନ୍ଦ୍ର ନେଇଥିବେ ସେ ଚନ୍ଦ୍ରକୁ ବା ଗିଳିବେ ମାନେ ଦାନ୍ତ ଲାଗିନଥିବ ଚନ୍ଦ୍ରକୁ ଦେଖିକି ଗିଳିବେ।
ଆଜ୍ଞା।
ଆମର ସେଟା ସେତୋଳେ ଯେତୋଳେ କଳସ ତ ଉଭେଇବାକୁ ନିଆଯା ଯାଏ ସେଠି କଳସ ଉଭେଇ ସାଇଲା ପରେ ସେଇଠି ଗିଳା ଯାଏ ଚନ୍ଦ୍ର।
ଆଜ୍ଞା। ଆଉ ତମୁକୁ କଣ ଭଲ୍ କଣ?
ଘର ଲୋକ ସବୁ କେମତି ଅଛନ୍ତି?
ହଁ ଆମ ଘରେ ସବୁ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ଆମ ଘରେ ବି ସବୁ ଭଲ ଅଛ ଅନ୍ତି।
ଅହ ଆଉ ତମେ ଘରେ ରହୁଚ ନାଁ କୋଉ ଠି ବାହାରେ ରହୁଚ?
ହଁ ମୁଁ ବାହାରେ ରୁଏ ଏଇ ଦି ତିନି ଦିନ ହବ ଗାଁକୁ ଆସିଛି ରଜ ଜ ପାଇଁ ଛୁଟି ଅଛି ତ
ଆଜ୍ଞା ବାହାରେ ଭଲ ଲାଗେ ନା ଘରେ ଭଲ ଲାଗେ?
ଘରେ ନା ଯେତେ ଯାହା ହେଲେ ନିଜ ଗାଁ ନିଜକୁ ଭଲ।
ଆଉ ବାହାରେ ସବୁ ସାଙ୍ଗ ମେନେ ଭଲ ନା ଗାଁ ସାଙ୍ଗ ମାନେ?
ବାହାର ସାଙ୍ଗମାନୋନ ତ ସ୍କୁଲ ସାଙ୍ଗମାନୋନ ତ ସ୍କୁଲରେ ଆଉ ବାହାରେ ରହିଲେ ସବୁ ନୂଆ ସାଙ୍ଗ ଆଉ ଯେତେଟା ମାନେ ଚେଞ୍ଜ ହଉଛି ଜାଗା ସେତେ ସବୁ ନୂଆ ନୂଆ ସାଙ୍ଗ ହଉଛନ୍ତି କିନ୍ତୁ ଗାଁ ସାଙ୍ଗ ମାନ ସେମିତି ରହିବେ ନା ସେମାନେ କ ବଦଳିବେ କି
ଆଚ୍ଛା ଆଉ ତମର ଭଲ ସାଙ୍ଗ ସବୁଠି ଅଛନ୍ତି।
ହଁ ଭଲ ସାଙ୍ଗ ଆମ ଗାଁରେ ଯି ସେ ମୋର ବେଷ୍ଟ ଫ୍ରେଣ୍ଡ ମୋର ଅଛି ଆମ ଗାଁ ର
ଆଉ ତ ମୁଁ କଣ ପସନ୍ଦ ସବୁ ଖେଳ ଗୀତ ନାଚ
ହଁ ମତେ ନାଚ ପସନ୍ଦ ଆଉ ଖେଳ ବି ପସନ୍ଦ।
ଆଚ୍ଛା।
ତ ମୁଳ ଫଣ ସଟସ
ମତେ ଖାଲି ଖାଇକି ଶୋଇବାକୁ ପସନ୍ଦ।
ମୋତେ ଯେତେ ଟାଇମ ଶୋଇପଡ଼ିବୁ ମାନେ ଶୋଇବାକୁ କହିବୁ ମୁଁ ଶୋଇପଡ଼ିବି ମୋତେ ଶୋଇବାକୁ ଭଲ ଲାଗେ।
ମତେ କିନ୍ତୁ ଶୋଇବାକୁ ଭଲ ଲାଗେନି ମାନେ ଯଦି କହିବା ରାତି ସାରା ଅନିଦ୍ରା ରହିବା ପାଇଁ ମୁଁ ରହିଛିିବି ମତେ ଶୋଇବାକୁ ପସନ୍ଦ ନୁହେଁ।
ଆଚ୍ଛା।
ଆଛ ସବୁବେଳେ ମାନେ କ ବ ସାଙ୍ଗ ମାନଙ୍କ ପାଖରେ ରହିବାକୁ ଖାଇବା ପିଇବା ବି ମୁଁ ଭୁଲିଯିବି ସାଙ୍ଗ ମାନଙ୍କ ପାଖରେ ରହିବାକୁ କହିଲେ
ହଁ ସେଇଟା ତ ଭଲ ଲାଗେ ବାକି ହଁ ସାଙ୍ଗମାନଙ୍କ ପାଖରେ
ଏ ମତେ ସବୁ ଚିତ୍ର କରିବାକୁ ଭଲ ଲାଗେ। ଆ ଡ୍ରଇଂ ବି ଭଲ କରେ।
ଆଉ ତମ ଭାଇ ଭଉଣୀ ସବୁ କେମିତି ଅଛନ୍ତି।
ହଁ ଭାଇ ଭଉଣୀ ସବୁ ଏବେ ଗାଧେଇକି ଆସି ଖାଉଛନ୍ତି।
ଆଚ୍ଛା।
ହୁଁ।
କେମିତି ପାଠ ପଢା କେମିତି ଲାଗେ ତମେ ଯୋଉ ବାହାରେ ରହିକି ପଢୁଛ।
ପାଠ ପଢା ଭଲ ଲାଗେ ସାଙ୍ଗସାଥି ସବୁ ଟିଚର ମାନେ ବି ବହୁତ ଭଲ ଭଲ ମାନ ପୁରା ଫ୍ରେଣ୍ଡଲି ମିଶିଯାଆନ୍ତି।
ଆଚ୍ଛା। ଆଉ ଆଖଙ୍କୁହା। ମୂର ଏମିତି ବୁଲୁଛି। ତମେ ପାଠ ପଢ କଣ ପଢ?
ପାଠ ପଢେ ଆଉ।
ଆଉ କୋଉ ସବଜେକ୍ଟ ଭଲ ଲାଗେ?
ମତେ ଭଲ ଲାଗେ ସବଜକ୍ଟ ଭିତରେ ଦେଖିବାକୁ ଗଲେ ଓଡିଆ ଟା ତ ମତେ ବହୁତ ଭଲ ଲାଗେ।
ଆଉ କଣ ଖାଇଥିଲ? ମତେ ମୋତେ ଭଲ ଲାଗେ କେମିଷ୍ଟ୍ରିରେ
ସମ ଆଚ୍ଛା।
ଆଜ୍ଞା। ଆଉ କ ସକାଳୁ କଣ ଖାଇଥିଲ?
ଭାତ ଖାଇଥିଲି ଆଉ।
ଆଉ ଏବେ ଦି ପହର ପାଇଁ ରୋଷେଇ ହେଲାଣି?
ହଁ ରୋଷେଇ ନାଇଁ ରୋଷେଇ ହେଇନି ହବ ଆଉ।
ତମକୁ କୋଉ ପର୍ବ ଟା ଭଲ ଲାଗେ ସବୁଠୁ?
ପର୍ବ ଭିତରେ ଆମ ଗାଁରେ ତ ଏମିତି ସବୁ ପର୍ବ ହେଲେ ଆମେ ବହୁତ ଏନଜୟ କରୁ। କାହିଁକିନା ଆମ ଘରଟା ପୁରା ମାନେ ଦାଣ୍ଡ ମଝିରେ କହିବାକୁ ଗଲେ ଆଉ ଯୋଉଠିକି ଆମ ଘର ପାଖରେ ସବୁତକ ପର୍ବ ହୁଏ ଲକ୍ଷ୍ମୀ ପୂଜା ହୁଏ, ଅଷ୍ଟପ୍ରହରୀ ହୁଏ, ଦୁର୍ଗା ପୂ ଜା ହୁଏ ତାପରେ ଦଶହରା ରେ ଯୋଉ ପୂଜା ଟା ହୁଏ ମାନେ ଦାଣ୍ଡ ପୂଜା ସେଇଟା ବି ଆମ ଘର ପାଖରେ ଘର ସାମ୍ନାରେ ହିଁ ହୁଏ ମାନେ ଆମ ଘରେ ବସିଲେ ସବୁ ମାନେ ଦେଖାଯାଏ ପୂଜା ସେଇଥିପାଇଁ ସବୁ ପୂଜା ହିଁ ମତେ ଭଲ ଲାଗେ।
ଆଚ୍ଛା
ତମୁକୁ କୋଉଟା ସବୁଠୁ ଭଲ ଲାଗେ?
ମତେ ସବୁଠୁ ଖୁଦୁରୁକୁଣୀ ପୂଜା ଆଉ ଅଷ୍ଟପ୍ରହରୀ ଏଇ ଦି ଟା ଭଲ ଲାଗେ।
ଆଚ୍ଛା ସେଇଟା ଟିକେ ଅଧିକ ଏନଜୟ ଝିଅ ମାନଙ୍କ ପର୍ବ ଯେହେତୁ ଖୁଦୁରୁକୁଣୀ ଟା
ଆଜ୍ଞା
ରଜ କୁଆଁର ପୂଣିଆ ଆଉ ଖୁଦୁରୁକୁଣୀ ଏଇ ତିନିଟା ତ ଝିଅ ମାନଙ୍କର ମେନେ ଆଉ।
ଆଜ୍ଞା
ଉ ଦେହ ଭଲ ଅଛି?
ହଁ ମୁଁ ଭଲ ଅଛି ତମେ?
ହଁ ଭଲ ଅଛି।
ଆଉ ଆଉ କଣ ସବୁ ଭଲ ଲାଗେ ଓଡ଼ିଆ ମୁଭି ନା ହିନ୍ଦୀ ମୁଭି?
ମତେ ଓଡ଼ିଆ ହଉ କି ହିନ୍ଦୀ ହିନ୍ଦୀ ମୁଭି ଟା ମତେ ଭଲ ଲାଗେ ଆଉ ହରର ମୁଭି।
ଓ ହ
ଆମେ ସେତେବେଳେ ସବୁ ଭାଇ ଭଉଣୀ ମାନେ ଏକାଠି ଥିବୁ ସବୁ ହରର ମୁଭି ଦେଖିବୁ।
ସେଇଟା ତ ମଜା ଲାଗେ। ସମସ୍ତେ ଏକାଠି ଥିଲେ ଦେଖିବାକୁ।
ହଁ ଆଉ ଯୋଉ ଜିରୋ ଲାଇଟ ଲଗେଇ ଦଉ ଜିରୋ ଲାଇଟ ଲଗେଇ ଦେଇକି ଆଉ ସବୁ ଲାଇଟ ଫାଇଟ ବନ୍ଦ କରି ଦଉ ବନ୍ଦ କରିକି ହରର ମୁଭି ଅନ୍ଧାରରେ ଦେଖୁ।
ଆଉ
ହଉ ଆଉ
ହଉ ରଖିବା?
ହଁ ରଖନ ଯାଉଛି ଖାଇ ବି ଆଉ
ହଉ ହଉ